ଆଜ୍ଞା ନମସ୍କାର।
ହଁ ଆଜ୍ଞା ନମସ୍କାର କୁହନ୍ତୁ ଆଜ୍ଞା।
ଆପଣଙ୍କର ଜଣେ କଷ୍ଟମର କହୁଥିଲେ ଆଜ୍ଞା।
ହଁ ଆଜ୍ଞା କୁହନ୍ତୁ।
ଆପଣ ସହି ରେଷ୍ଟୁରାଣ୍ଟରୁ କହୁଛନ୍ତି ତ?
ଆଜ୍ଞା ମୁଁ ସହି ରେଷ୍ଟୁରାଣ୍ଟରୁ କହୁଛି ଆପଣ କୁହନ୍ତୁ କଣ ପ୍ରୋ ଅସୁବିଧା ହେଇଛି ଆପଣଙ୍କର?
ଆଜ୍ଞା ଆପଣ ଆଜି ଗୋଟେ ଖାଇବା ମଗେଇଥିଲି ଆପଣଙ୍କ ହୋଟେଲରୁୁ।
କଣ ଖାଇବା ମଗେଇଥିଲେ ଆପଣ?
ଏଇ ଭେଜ ବିରିୟାନୀ ମଗେଇଥିଲି ଆଉ ଏତେବେଳ ଯାଏଁ ଆସି ପହଞ୍ଚିନି ସେଇଥିପାଇଁ ଫଲ୍ କରିଥିଲି ଆମେ ଏ ଅ ଧ ଘଣ୍ଟା ପୂର୍ବରୁ ମଗେଇଥିଲୁ। ସେ କହିଥିଲେ ଆଣି ଦେଇଦେବେ ବୋଲି। ହୁଁ।
ଆଉ କଣ ଗାଡିରେ ଯାଇଥିବ କଣ। ହୁଁ ନ ନେଇକି ଆପଣଙ୍କର ପାର୍ସଲ କଣ ପ୍ରୋବ୍ଲେମ ହେଇଥିବ ଟିକେ ଲେଟ୍ ହବ କି କଣ ଆଉ। ଆପଣ ଟିକେ ୱେଟ କଲେ ଅଧିକ ସମୟ ଲେଟ୍ ହେଇଗଲାଣି।
ନାଇଁ ନାଇଁ ଅଧିକ ଲେଟ୍ ହେଇନି ଆପଣ ଟିକେ ଲୋକେସନ୍ ଚେକ୍ କରିଦିଅନ୍ତୁ ଯଦି ସେ ଆ ପାଓ ମାନେ ଆସୁଥିବେ କି ବାଟରେ କଣ ଅସୁବିଧା ହେଇଥିବ।
ଜ୍ଞା ଆଜ୍ଞା ଆ
ହୁଁ ଆଗି ଆଜ୍ଞା ଶୁଣନ୍ତୁ ଯୋଉ ଆପଣଙ୍କର ଆଉ ଥ ଆମେ ଆଣିଥିଲୁ ଆପଣଙ୍କର ମସରୁମ୍ ଗୋଟେ ଥର ଆଣିଥିଲୁ ବଟର ମସରୁମ୍।
ଆଜ୍ଞା।
ହଁ ସେଥିରେ ଆପଣଙ୍କର ମସରୁମ୍ ଟା ବୋହୁତ୍ ଦିନର ହେଇଥିଲା। ଆଉ ମସଲାଟା ଟିକେ ଗନ୍ଧେଇ ବି ଆସିଥିଲା।
ଆଛା ଆମ ରୋଷେଇଆ ତ ଭଲ ରୋଷେଇଆ ଆମର।
ହୁଁ ଆପ୍ ଆପଣ ବାସି ଦେଇ ଦେଇଥିବେ ସେଥିରେ କଣ ଅଛି।
ନାଇଁ ସେବେ ତ ଭଲ ରଷେଇଆ ସବୁ ସମସ୍ତେ ବି ଭଲ ରେଟିଙ୍ଗ ଦିଅନ୍ତି ଯେ ଭଲ ରୋଷେଇଆ ବୋଲି।
ସମସ୍ତେ କୁହନ୍ତି ଭଲ ରୋ ସେଦିନ କିଛି ଗଡ ବଡ ହେଇଥିବ ଯଦି ରୋଷେଇରେ, ଯଦି କିଛି ଭୁଲ ହେଇଥିବ। ସେଟା ହେଇଥିବ।
ଆଛା, ଆଛା, ଓହୋ ଆଉ ତ ଆପଣଙ୍କର ଏତେ ବଡ ନାଁ ଅଛି ନା ତ ମୁଁ ସେଥିପାଇଁ କମ୍ପ୍ଲେନ କଲିନି। ମୁଁ କହିଲି ତାପରେ ପର୍ସନାଲ କଲ୍ କରିକି କହିଦେବି ଆଉ
ଆଜ୍ଞା, ଆପଣ ବ୍ୟସ୍ତ ହୁଅନ୍ତୁନି, ସେ ନେଇ ଯାଇଛି ପାର୍ସଲ ପାର୍ସଲ ପହଞ୍ଚେଇଦବ ଆପଣ ବ୍ୟସ୍ତ ହୁଅନ୍ତୁନି ।
ହୁଁ
ଆଜ୍ଞା ।
ଆଜ୍ଞା, ଆଉ ଆଉ ଆପଣଙ୍କ ଆଉ କଣ ସବୁ ଆଇଟମସ୍ ଅଛି।
ଆମ ହୋଟେଲରେ ଚିକେନ, ମଟନ, ବିରିୟାନୀ । ତାପରେ ନେକ୍ସଟ ଭେଜ ଆଇଟମ ସବୁ ଅଛି। ତାପରେ, ନନଭେଜ ର ଚୁଙ୍ଗୁଡି ହବ। ଆଉ କଙ୍କଡା ହବ ଏମିତି ସବୁ, ଆଉ
ଆଜ୍ଞା, ଆଜ୍ଞା, ଆଉ ଆମେ ଆଜ୍ଞା
ଭେଜ ଶୁଣନ୍ତୁ ଭେଜ ରେ ଆମର ଆଳୁ ପୋଟଳ ତାପରେ ଆଳୁଭଜା, ଆଳୁଭର୍ତ୍ତ। ପାମ୍ପଡ, ଏଇ ସବୁ ଭେଜ ଆଇଟମ ରେ ଦିଆଯାଉଛି, ଆଉ ନନଭେଜରେ ତ ଆପଣଙ୍କୁ ମୁଁ କହିଲି ଆଉ ଚିକେନ, ମଟନ, ଏଇସବୁ ରହିଛି ଆଉ
ଆଉ ପନିର ଛତୁ ନାହିଁ ଭେଜରେ
ପନିର ଛତୁ ଭେଜରେ ଅଛି ପ୍ରାୟତ ଏମତି ନର୍ମାଲି ତ ସବୁ ଭାତ, ଡାଲି ଏମିତି ଏ ସବୁ ଆମର ଆଳୁ ପୋଟଳ ଭଜା ଆଉ ତ ଏସବୁ ଖାଆନ୍ତି ଆଉ ପନିର ବି ଅଛି ପନିର ଅଛି ଛତୁ ବି ଅଛି ।
ଆ ସେଟା ଏକ୍ସଟ୍ରା ଆଇଟମ ଚାହିଁବେ ମଗେଇ ପାରିବେ ଆଉ, କମ୍ପଲସରି କିନ୍ତୁ ଭାତ ଡାଲିଟା ଥିବ ଆଉ ନାଇଁ
ଆଜ୍ଞା, ଆଜ୍ଞା ।
ଉଁ ହୁଁ । ଆଉ, ଆପଣ ରେଷ୍ଟୁରାଣ୍ଟ ତ ବି ସେଠି ତ ଗୋଟେ ବନେଇ ଦେଇଛନ୍ତି ଆମର ଯୋଉ ଇଏ ମଣ୍ଡପ ଗୋଟେ ସେଠି ଆପଣ ବାର୍ଥଡେ ସେଲିବ୍ରେସନ କରିପାରିବେ । ବାହାଘର ବି ହେଇପାରିବ ନାଇଁ ସେଠି କେମତି କଣ ଆମେ ବୁକିଙ୍ଗ କରିବୁ, ଆପଣଙ୍କ ସ କଣ୍ଟାକ୍ଟ କଲେ ବୁକିଂ କରିବୁ ।
ଆମକୁ ଦଶ ପନ୍ଦର ଦିନ ଆଗରୁ ଆପଣ ଜଣେଇଦେବେ, ତାପରେ ଆମେ ବୁକିଂ କରିଦବୁ ଆଉ ।
ଉଁ ହୁଁ ।
ଆଜ୍ଞା, ଆଉ ଏଠି ସବୁ ସୁବିଧା ବି ରହୁଛି, ଆପଣ ଯେତେବେଳେ ବଡେ କି ଆଉ କିଛି ପାଇଁ ବି ବୁକିଂ କରିବେ ବା ବାହାଘର ହେ ପାଇଁ ବୁକିଂ କରିବେ ଆମକୁ ଜଣେଇଦେବେ ସବୁ ସୁବିଧା ରହୁଛି, ଆପଣଙ୍କର ଯଦି ଭୋଜି-ଭୋଜି ପାଇଁ ବି ସୁବିଧା ରହୁଛି ଆମେ ନିଜେ ରୋଷେଇ ବି ର ବ୍ୟବସ୍ଥା ବି କରିଦବୁ, ଆମର କ୍ୟାଣ୍ଟିଙ୍ଗ ପିଲା ବି ଅଛନ୍ତି କ୍ୟାଣ୍ଟିନ ବଣ୍ଟା ବଣ୍ଟି କରିଦେବେ ଖାଦ୍ୟ ବଣ୍ଟା ତାପରେ ସବୁଠି ସବୁ ସୁବିଧା ଉପଲବ୍ଧ ଅଛି ।
ହଁ ମେନ୍ - ରୋଡ଼- ରୋଡ଼ ମେନ୍ ରୋଡ଼ ରେ ନା ହୁଁ, ହୁଁ, ମେନ ରୋଡ଼ ରେ ତ ସେଇଠି ସୁବିଧା ହବ । ଯାହାବି କଲେ ସବୁ, ଆପଣଙ୍କର
ଆଜ୍ଞା, ଆଜ୍ଞା ପାର୍କିଙ୍ଗ ର ସୁବିଧା ଅଛି ଆମର ସେଇ ମଣ୍ଡପ ସାଇଡ ରେ ପାର୍କିଙ୍ଗ ର ସୁବିଧା ଅଛି ।
ଗାଡ଼ି କୋଉଠି ରଖିବୁ, ହୁଁ ଆଉ ଯୋଉ ରୁମ ରଖିବେ ଏସି ଫେସି ରୁମ ରେ ଅଛି
ହଁ ହଁ ରୁମ ବି ବୁକିଂ କରିପାରିବେ ଆପଣ ଲଜ ଅଛି ଆମର ବୁକିଂ କରିପାରିବ ।
ନାଇଁ ମୁଁ କହିଲେ ସବୁ ସୁବିଧା ଅଛି
ଆଜ୍ଞା, ଆଜ୍ଞା, ଆଜ୍ଞା ଏସି ର ସୁବିଧା ଅଛି ଆମର ଟିଜି ବି ଲାଗିଛି ଆପଣଙ୍କର କରେଣ୍ଟ ଯିବାର ବି ନାହିଁ । ସବୁ ସୁବିଧା ଅଛି ।
ଆଜ୍ଞା ଏମିତି ଆଉ ଆଉ ଆପଣଙ୍କର ଆଉ କଣ ବିଜନେସ ନାଁ ଏତିକି?
ଏ ବିଜନେସ ତାପରେ ଆମର ଏମତି ମାଛ ଚାଷ ଏ ସବୁ ଅଛି । ସେ ସବୁ ସାଇଡ ବିଜନେସ୍ ।
ହୁଁ ଆ ସେଇଠୁ ମାଛ ଆଣେ ଏଠି ରେଷ୍ଟୁରାଣ୍ଟ ରେ ରୋଷେଇ କରୁଛନ୍ତି ବୋଧେ
ଏଇଠି ରେଷ୍ଟୁରାଣ୍ଟ ରେ ତାପରେ ଯଦି ବାହାଘର ଲୋକ ଖୋଜିବେ କେତେ କୁଇଣ୍ଟାଲ ସବୁ ମାଛ ସେମାନଙ୍କୁ ବି ମାଛ ଯୋଗେଇ ଦଉ । ତାପରେ ବି ଆମର ବାହାରେ ଯୋଉ ବିଜନେସ ସବୁ କରଛନ୍ତି ମାଛ ବେପାରୀ ସେମାନେ ଆସିକି ବି ମାଛ ନିଅନ୍ତି । କିଣିକି ଯେତେବେଳେ ମାଛ ଯେତେବେଳେ ଧରା ଯାଏ ଅଧିକ
ହୁଁ, ହୁଁ ।
ହୋଟେଲ କୁ ବି ମାଛ ଆସେ ଆମାରି ପୋଖରୀ ଯୋଉଟା ଗୋଟେ ବଡ଼ ପୋଖରୀ ଅଛି ସେଇି ମାଛ ଚାଷ ହୁଏ ଆମ ମୋର
ଆଜ୍ଞା ।
ଆଉ ଏମିତି କଥା ଆଉ ଭଲ ଆଉ ଆପଣଙ୍କ ରେଷ୍ଟୁରାଣ୍ଟ କିନ୍ତୁ ଖାଇବା ବହୁତ ଟେଷ୍ଟି ।
ହଁ ଖାଇବା ଟେଷ୍ଟି ସେଦିନ ଆପଣ ଯୋଉ କହୁଥିଲେ ଯେ କେମିତି ଛତୁ ବଟର ଛତୁ ଟା ଏମିତି ଆଉ ଟିକେ ଟେଷ୍ଟ ଲାଗୁନି ସେଦିନ କଣ ରୋଷେଇରେ କିଛି ଗଡ ବଡ଼ ହେଇଥିବ କିଛି ମସଲା ମୁସୁଲି ପଡ଼ି ଯାଇଥିବ କି
ସେଇଟା ଲାଗିଲା କି, ସେଇଟା ଲାଗିଲା ଆପଣ ଫ୍ରିଜ ରେ ରଖି ତାପରଦିନ ଆମକୁ ଦେଛନ୍ତି।
ନାଇଁ ଆଜ୍ଞା, କିଛି ଗୋଟେ ଗଡବଡ ଥିବ।ଯଦି ରୋଷେଇ କରିବାରେ ବି ଭୁଲ ଭାଲ ହେଇଯାଏ ବେଳେ ବେଳେ।
ହଁ। ତ, ସେଥିପାଇଁ ହଁ, ଆପଣଙ୍କର ନାଁ ଯେହେତୁ ଅଛି। ମୁଁ ଆପଣଙ୍କୁ ଆଉ ଏମିତି କଲିନି ଫୋନ।ମୁଁ କହିଲେ କିନ୍ତୁ ଦୋକାନର ନାଁଟା ଖରାପ ହେଇଯିବ ଯଦି
ଆଜ୍ଞା, ଆଜ୍ଞା, କାହିଁକି ନା ଶୁଣନ୍ତୁ, ଆମର ରୋଷେଇଆ ଯେ ପରମାନେଣ୍ଟ ରୋଷେଇ ସେ-ସେ ଅଛନ୍ତି।ସବୁବେଳେ ରୋଷେଇ କରନ୍ତି ଆମ ହୋଟେଲ ର ରେଷ୍ଟୁରାଣ୍ଟରେ। ରୋଷେଇ କରନ୍ତି ସେ।ନନଭେଜ ସବୁ ରୋଷେଇ। ଆଉ ରୋଷେଇ କଣ କି? କି ଗଡ଼ବଡ଼ ହେଇଯାଇଛି।ସେଦିନ ରୋଷେଇ କରିବା ଟିକେ ଏପଟ ସେପଟ ହେଇଯାଇଛି ଆଉ।
ଆଚ୍ଛା, ଆଚ୍ଛା, ହଁ ଆପଣ ରୋଷେୟା କୁ ଆମ ଆପଣ ତ, ଆପଣଙ୍କ ରୋଷେୟା ତ ସବୁ ଶିଖିଛନ୍ତି। ଇଡିୟାନ, ସାଉଥ ଇଡିୟାନ
ଶୁଣନ୍ତୁ, ହାଲୋ। ମୁଁ କହିଲି, ଆପଣଙ୍କର, ଆପଣଙ୍କର ଯଦି ବାର୍ଥ ଡେ କେକ୍ ଦରକାର ହୁଏ କି? କେକ୍ ଦରକାର ହୁଏ ଆପଣ ଜଣେଇବେ, ଆମର ବି ଅଛି ଆମର ବାର୍ଥଡେ କେକ୍‌ ସବୁ ଆଭେଲେବଲ ଅଛି ଆମର। ହୋଟେଲ ସାଇଡରେ ଆମେ ଗୋଟେ ରଖିଛୁ ସବୁ ଡିପ୍ ଫ୍ରିଜର ସବୁ ରଖିଛୁ।ବାର୍ଥଡେ କେକ୍‌ ବି ଆଭେଲେବଲ୍‌ ଅଛି।
ଓ, କେକ୍ -କେକ୍ ସପ ଆପଣଙ୍କର ଅଛି ନାଇଁ। ଓହୋ, କିଏ ବନାନ୍ତି? ରଖିଛନ୍ତି, ଲୋକ ରଖିଛନ୍ତି ଆପଣ?
ହଁ, ଲୋକ ରଖା ହେଇଛି ମାନେ, କେକ୍ ଟା ଆସିକି ଏଠି ବିକ୍ରି ହୁଏ।
ଓହୋ, ସେମିତି ନ କରିକି। ଶୁଣନ୍ତୁ, ସେମିତି ନ କରିକି ମୋ କଥା ଗୋଟେ ରଖ। ରଖନ୍ତୁ। ଆପଣ ସେଇଠି ନିଜେ ବନାନ୍ତୁ, ସବୁ ମାନେ ତାର ସବୁ ଇନ୍‌ଷ୍ଟ୍ରୁମେଣ୍ଟ କିଣିକି ଆପଣ ସେଇଠି ବନେଇବେ ଓ ଫ୍ରେଶ୍ ଦେବେ। ଆପଣଙ୍କର ତମର ଅଧିକ ବଢିବେ।
ଆଜ୍ଞା ଆ- ନାଇଁ, ସିଏ ଶୁଣନ୍ତୁ, ସେ ଟିକେ ସମୟ ଲାଗିବ। କଣ ପାଇଁ କହିଲେ? ଏଠି ଆମର ହୋଟେଲ ଟା ଅଛି।ତାପରେ, ସେପଟେ ଯୋଉ ମଣ୍ଡପଟା ତିଆରି ହେଇଗଲା।ତା ଦେହରେ ବହୁତ କଷ୍ଟ ଲାଗିଲା ନା ବହୁତ ଖର୍ଚ୍ଚ ହେଲା ସେ ମଣ୍ଡପରେ। ସେଥିପାଇଁ ଟିକେ ଟାଇମ୍ ଲାଗିବ। ମୁଁ ଟ୍ରାଏ କରିବି ନେକ୍ସଟ ଇୟର ମୋତେ ନିଜେ କେକ୍ ଶପ୍ କରିକି, ସବୁ ନିଜେ କେକ୍ ବନେଇବା ପାଇଁ। ନିଜେ କେକ୍ ବନେଇକି ଡିଷ୍ଟ୍ରିବ୍ୟୁଟ୍ କରିବି।
ହୁଁ, ଆପଣ ଭଲ ପିଲାମାନଙ୍କୁ ବି ରଖି, ତାଙ୍କୁ ବି ଜବ ଦେଇଛନ୍ତି।
ଆଜ୍ଞା, ଆଜ୍ଞା ଷ୍ଟାଫ୍‌ ବି ଆମର ଅଛନ୍ତି।ହୋଟେଲରେ ଷ୍ଟାଫ୍‌ ଅଛନ୍ତି। ତାପରେ, ସେପଟେ ମଣ୍ଡପ ପାଇଁ ବି ଷ୍ଟାଫ ଅଛନ୍ତି। ଆଉ, କ୍ୟାଟରିଂ ପିଲା ବି ଅଛନ୍ତି ଯିଏ ବଣ୍ଟା ବଣ୍ଟି କରିବେ ଖାଦ୍ୟ।
ହୁଁ ଆଉ ଆପଣ ଯୋଉ ସେପଟେ, ଯୋଉ ଆମର ରଖିଛନ୍ତି ମଣ୍ଡପ, ହଁ ସେଠି ଡେକୋରେଟ ହେରା କରିବେ କିଏ?
ଡେକୋରେଟ ଆମର ଚିହ୍ନା ଅଛନ୍ତି।ଡେକୋରେସନ। ଡେକୋରେସନ ଲୋକ ଚିହ୍ନା ଅଛନ୍ତି, ଯେ ମଣ୍ଡପ ବୁକିଂ କରିଛନ୍ତି। ଡେକୋରେସନବାଲାଙ୍କୁ ଆଗରୁ ଜଣେଇ ଦଉ ଯେ, ଏତିକି ତାରିଖରେ ଆମର ମ୍ୟାରେଜ ଅଛି କି ବା ସେଲିବ୍ରେସନ ଅଛି।ଆମେ ସବୁ ଜଣେଇ ଦଉ।ସେମିତି ଆଗରୁ ଡେକୋରେସନ କରିଦଉଚି ଆଉ।
କଣ ହେଲା କି, ଆମର ଗୋଟେ ଏନଗେଜମେଣ୍ଟ ଅଛି। ଆମର ରିଲେଟିଭରେ, ହୁଁ, ଏନଗେଜ୍‌ମେଣ୍ଟ ଅଛି। ତ, ଆମକୁ ମୁଁ ଭାବୁଥିଲି, ଆପଣଙ୍କ ସେଇ ରେଷ୍ଟୁରାଣ୍ଟ ର ଯୋଉ ମଣ୍ଡପ ଅଛି ସାଇଡରେ।
ହଁ ବୁକିଂ କରନ୍ତୁ।ଆଜ୍ଞା ବୁକିଂ କରନ୍ତୁ। ମୁଁ କିଛି ଡି
ହଁ ଆ- ଜୁଲ ଜୁଲାଇ ଜୁଲାଇ କୋଡିଏରେ ଆପଣ ଲେଖି ଦିଅନ୍ତୁ। ଆଡ୍ରେସ ହୁଁ।
ଯାହାବି କଷ୍ଟ ଲାଗିବ। ମୁଁ ଆପଣଙ୍କୁ ଦଶ ପରସେଣ୍ଟ ଡିସକାଉଣ୍ଟ କରିଦେବି ବୁଝିଲେ କି?
ହଁ ହଁ ହଁ। ଆପଣ ଆମ ନାଁରେ ତ ସେଇଟା ବୁକିଂ କରିଦିଅନ୍ତୁ ସେଇ ଡେଟ ଟା। ଓ ଆମେ ସେଇଠିକି ଯିବୁ ଖାଇବାର କଣ ସବୁ ମେନୁ ରହିବ। ମୁଁ ଆପଣଙ୍କୁ ହ୍ୱାଟ୍ସଅପ ରେ କରି ଲେଖିଦେବି।
ଆଜ୍ଞା।
ହେଲା।
ଆଜ୍ଞା।
ଭେଜ ନନ ଭେଜ କେତେ ଲୋକ କଣ କେମିତି ଯିବେ ଖାଇବେ? ଆପଣଙ୍କ ଉପରେ ସବୁ ଦାୟିତ୍ୱ ରହିଲା। ଆଉ ଆପଣ ସେୟା କରିବେ ଆଉ।
ଆଜ୍ଞା ଆଉ ଯୋଉ କିଣା କିିଣି ଯୋଉ ଓ ବନା ହବ ଭେଜ ନନ ଭେଜ ଆପଣ କିଣା କିିଣି କରି ଆଣିକି ଦେବେ। ନା ଆମେ ନିଜେ କିଣିଦବୁ ସାମଗ୍ରୀ ସବୁ ଜିନିଷ।
କ ଅଛି।
ଆଜ୍ଞା ଆମେ ବି କିଣି ଦେଇକି ଆମେ ନିଜେ ରୋଷେଇ ବନେଇଦବୁ।ଭେଜ ନନ ଭେଜ ଆପଣ ବି ଚାହିଁଲେ ନିଜେ ଆଣିକି ଦେଇପାରିବେ ସବୁ। ଯାହା ଭେଜ ନନ ଭେଜ ପାଇଁ ଯାହା ଲାଗିବ ଜିନିଷ ସାମଗ୍ରୀ ଯାହା ଲାଗିବ।
ହୁଁ ଆପଣ ସେଠି ପାଣିର ସବୁ ପାଣି ସିଷ୍ଟମ ସବୁ ଭଲ ରଖିଛନ୍ତି ନାଇଁ।
ଆଜ୍ଞା ଆଜ୍ଞା ପାଣି ସିଷ୍ଟମ ଆମର ଅଛି ସପିସେଣ୍ଟ।
ହୁଁ ହୁଁ ନା ମୁଁ ସେ ଭାବୁଥିଲି କଣ କରିବୁ ଆମେ ୱାଟର ବଟଲ କିଣିବୁ? କି ଆପଣଙ୍କୁ ଆପଣ ସେଠି ପାଣିର ବି ବ୍ୟବସ୍ଥା କରିବେ?
ନାଇଁ ପାଣିର ବ୍ୟବସ୍ଥା ଅଛି। ପାଣିରେ ଆପଣ ୱାଟର ବ ବଟଲ ଆମର ଏଇଠୁ ମଗେଇଦଉ। ଏଠି ପାଖେରେ ୱାଟର ବଟ ବଟଲ ତିଆରି ହେଉଛି ମଗେଇଦଉ ୱାଟର ବଟଲ। କେତେଟା ୱାଟର ବଟଲ ଦରକାର ହୁଏ। ଆମେ ଏକାଥରେ ମାର୍କେଟ ଉପରେ ନା? ରୋଡରେ ମେନ ରୋଡରେ ୱାଟର ବଟଲ ଆପଣ ଯେତେଟା ଦରକାର ସେତେ ପ୍ୟାକେଟ ଆଣିକି ରଖିଦଉ ୱାଟର ବଟଲ ବୁଝିଲେ? କିଛି ଅସୁବିଧା ହବନି ଆପଣଙ୍କର।
ହୁଁ ତାହେଲେ ମୁଁ ଘରେ କହିବି କି ନାଇଁ ଆମର ସେଇ ରେଷ୍ଟ କାହିଁ ହେବ ଏଙ୍ଗେଜମେଣ୍ଟ।
ଆଜ୍ଞା ଆଜ୍ଞା।
ହୁଁ। ଉଁ ଆଉ ଆପଣ ଆଉ ଆପଣ ଯାହାବି ଅସୁବିଧା ହବ ଆମର। ଯାହା ଦରକାର ହବ ଆପଣଙ୍କୁ ଜଣେଇଲେ ଆପଣ
ଆଜ୍ଞା ଆଜ୍ଞା ଆପଣ ଜଣାଇବେ ତ। ଆପଣଙ୍କର ଏନଗେଜମେଣ୍ଟ ଟା କେତେ ଡେଟ୍ ଟା ଟିକେ ଆଉଥରେ କହିଲେ ତାରିଖ ଟା ମୁଁ ଲେଖି ଦଉଛି ଏବେ?
ଆପଣ ଲେଖନ୍ତୁ ଜୁଲାଇ କୋଡିଏ। ଜୁଲାଇ କୋଡିଏ ସେଇଟା ହବ ଏଇ ଆପଟରନୁନ୍ ଟାଇମରେ ଆଉ।
ଆଜ୍ଞା ଆଜ୍ଞା।
ହୁଁ। ଏନଗେଜମେଣ୍ଟ ଟା ହବ ଆଉ। ସେଇଠି କହି ଦେଲେ ଆମର ସେଇଠି ମ୍ୟାରେଜ ଟା ବି ଡେଟ ଫିକ୍ସ ହେଲା ସେଇଠି ବି ମ୍ୟାରେଜ ଟା କରିଦବା ପିଲାଙ୍କର।
ଆଜ୍ଞା।
ହଁ।
ଠିକ ଅଛି ମୁଁ ଗୋଟେ ତାରିଖ ଲେଖିଦେଲିି ଆପଣ ଜଣେଇବେ ମତେ ଆଉ।
ହୁଁ ହୁଁ ଏଇଠି ଆପଣ କରିଦେଲେ। ଆପଣଙ୍କର ଯଦି ଭଲ ପରଫମାନ୍ସ ଦେଖିବେ। ଆମ ଘର ଲୋକ ତାହେଲେ କହିବେ କି ନାଇଁ ହଁ ଆମେ ସେଇଠି କରିବା। ଖାଇବା ଭଲ ଥିବ ଆପଣଙ୍କ ବ୍ୟବହାର ଭଲ ଥିବ।
ଆଜ୍ଞା ଆମ ଏଇଟ ଆଉ ଗୋଟେ ସୁବଧା ଆଇସ୍କ୍ରି ସୁବଧ ବି ଅଛି ଆପଣ ଯଦି କହିବେ ଆମେ ଆଇସ୍କ୍ରିମ ର ବ୍ୟବସ୍ଥା କରିଦବୁ।
ହଁ- ହଁ- ହୋଉ ଆପଣ ସେଇଟା ବି ଦେଇଦେବେ କିଛି ଅସୁବିଧା ନାହିଁ ।
ମତେ ଜଣେଇବେ ଆଉ । ହଉ ମୁଁ ରଖୁଛି ଆଜ୍ଞା ଆଜ୍ଞା ।
ଆଜ୍ଞା ।